ଆଉ କଣ କରୁଚ?
ଏଇଠି ଶୋଇଛି ଆଉ।
ଖାଇବା ସଇଲାଣି?
ହଁ।
ଆଜି ବି ବର୍ଷା ହଉଚି ନା?
ହଁ ଅଁ ଆଜି ଟି ଏଇ କମ ହଉଚି କିନ୍ତୁ କାଲି ଅଧି
କମ କଣ ରାତି ଯାକ ତ ବର୍ଷା ହଉଥିଲା ଆଉ।
ହଁ। ଆଗ ଇଏ ଟି ସକାଳ ଟାଇମ ଟିକେ କମିନି କି?
କମିଛି ଆଉ ଯେଡ଼େ ଜୋରେ ପବନ ହଉଛି ପୁରା ବାତ୍ୟା ଭଳିଆ ପବନ ହଉଛି ଆଉ।
ହୁଁଉଁ ଶୀତ କରୁଛି।
ହୁଁଉଁ ଘୋରି ଘାରି ହେଇ ଖାଲି ଶୋଇବା ପାଗ ଆଉ ନା।
ହଁଅଁ।
ଖାଲି କେନତି ଘୋରି ଘାରି ହେଇ ଶୋଇ ପଡିବ।
ହୁଁଉଁ ମୁଁ ତ ସେ ଶୋଇଚି ଘୋରେଇ ଘାରେଇ ହେଇ।
ହୁଁଉଁ କାମ ବି ତ କରିବାକୁ ପଡିବ ନା ଏମତିଆ ପାଗେରେ ଖାଲି ଗରମ ଗରମ ଖାଇବା, ଆଜି ଫୁଣି ଟିକେ ଅଛି ବାର।
ହଁଅଁ ଆଇଁଷ। ଚିକେନ୍, ମାଛ ଯାହା ଖାଇବ ଅ।
ମାଛ ଖାଇବାକୁ ମାନେ ଆଉ ଇଚ୍ଛା ହଉନେଇ ନା?
ହୁଁ।
ମାଛ ଖାଇଲେ କଣ କଣ୍ଟା ଡର ଲାଗୁଚି ବେଳେ ବେଳେ କଣ୍ଟା ଲାଗି ଯାଉଚି ତଣ୍ଟିରେ।
ହୁଁ ଆଉ ବି ଟେଷ୍ଟ ଲାଗୁନି ସବବେଳେ ଟେ ମାଛ ଖାଇ ଖାଇକା ଆ ପାଟି ଆଉ ଭଲ ଲାଗୁନି।
ସେ ଚିକେନ୍ ଯେତେ ଖାଇଲେ ହିଁ ଭଲ୍ ଲାଗେ ନା।
ହୁଁଉଁ।
ମାଛରେ କଣ ସେଇ ଗୋଟେ ଆଇଟମ୍ ମାଛ ଛଣା ଖାଇବୁ ନହେଲେ ଭଜା ନହେଲେ ତରକାରୀ ମାନେ ସେ ତିକି, ଚିକେନ୍ ହେଲେ କେତେ କଷା ତରକାରୀ ଚିଲି ଚିକେନ୍ ପକୋଡା, କେତେ କଣ ହେଇପାରୁଛି ଚିକେନ୍ ଦ୍ଵାରା ନା।
ହୁଁଉଁ।
ମତେ ତ ଚିକେନ୍ ରେ ଯୋଉ ଆଇଟମ୍ ଦବ ମୁଁ ଖାଇଦେବି।
ହୁଁ, ଆଉ ଚିକେନ୍ ମତେ ବି ଭଲ ଲାଗେ।
ହୁଁଉଁ ଚିକେନ୍ ପକୋଡା ଭୋଜି ମାନେଙ୍କେରେ ଯୋଉ ହୁଏ ମସ୍ତ ଲାଗେ ନା। କିନ୍ତୁ ସେମାନେ କଣ କଇଲ ବହୁତ୍ ରସୁଣ ପକେଇ ଦୋଓନି ଛେଚା ରସୁଣ ଗୁଡାକ।
ହଁଅଁ ତା ଟେଷ୍ଟ ଅଲଗା ଲାଗେ। ଘରେ ବନେଇବ ଗୋଟେ ଦୋକାନରେ ଖାଇବୁ ଗୋଟେ ଅଲଗା, କିନ୍ତୁ ବାହାଗର ଭୋଜି ଫୋଜି
ଆରେ ଦୋକାନରେ ସେମାନେ କଣ ଅଣ୍ଡା ଆଉ ହଁ ଅଣ୍ଡା ହେରିକା କଣ ସବୁ ପକା ପକି କରି କରୁଛନ୍ତି। ଘରେ କଣ ଆମେ ସବୁ ପକଉଚେ?
ହୁଁଉଁ।
ଆମେ ଘରେ କଣ ଖାଲି ଟିକେ କର୍ଣ୍ଣ ଫ୍ଲୋର୍ ପକେଇ ଦଉଚେ ଟିକେ ବେସନ, ରସୁଣ ଛେଚି ଦଉଚେ ଅଦା, ରସୁଣ ପେଷ୍ଟ ଚେ ଲଙ୍କା ଗୁଣ୍ଡ ଟିକିଏ ନାକୁ ପକେଇ ଦେଇ
ହୁଁଉଁ।
ମାନେ କଁ କଇଲ ଚିକେନ୍ ଟା ଯେତେ ମାନେ ମ୍ୟାରିନେଟ୍ କରି ର ଖିବ ଘଣ୍ଟେ ଦି ଘଣ୍ଟା ଖଣ୍ଡ କମ୍ ସେ ଦି ଘଣା ଘଣେ ରଖିବ ମାନେ ସେଟା ଟେଷ୍ଟ ସବୁ ମାନେ ଭିତୁରୁକୁ ବି ମସଲା ଯିବ ନା। ଭଲ୍ ଲାଗିବ। ଦୋକାନରେ ରଖୁଚନ୍ତି ସେମାନେ ନା ଆଉ। ସବୁ କଟକର ସବୁଠୁ କୋଉଠି ଭଲ ମିଲୁଚି କଇଲ ଚିକେନ୍ ପକୋଡା?
ଏଇ ଡୋଳ ମୁଣ୍ଡେଇ ଠି।
ମୁଁ ତ ଶୁଣିଚି ରବି ଭାଇ ଚିକେନ୍ ପକୋଡା ଟିକେ ଫେମସ୍ ବୋଧେ? ସିଏ କେତେ ଚିକେନ୍ ପକୋଡା କରୁଚି ଦେଖିଚୁ କୁଣ୍ଡେରେ କୁଣ୍ଡେ। ମୁଁ ଭାବେ ମାନେ ତା ସବୁ ବେପାର ହଉଛି ଏତେ ଏତେ ସିଏ ମାନେ ରଖୁଛି ମ୍ୟାରିନେଟ୍ କରିକି ନା।
ହୁଁଉଁ।
ଦେଖିବୁ ତ ଯେତେବେଳେ ଦେଖିବୁ ସେ କୁଣ୍ଡେରେ ପୁରା ଗୋଟେ ବଡ କୁଣ୍ଡେରେ କୁଣ୍ଡେ। ଏମତି ସେ ଚିକନ ହେଇଥିବ ଏ କୋଡିଏ ଦିନ
ନହେଲେ ଏତେ କରନ୍ତା?
ହଁ ଆଗେ ଏପଟେ ଥିଲା ଏପଟ ରୋଡ ସାଇଡ ରେ କିନ୍ତୁ ଏବେ ଭିଟୁ ସାଇଡ କୁ ପଳେଇଛିି। ଏପଟେ କଣ କହିଲୁ ପାର୍କିଂ ସୁବିଧା ନଥିଲା ବୋଲି ମୁଁ ତାଙ୍କ ପାଖରେ ଖାଏ ଯେତେବେଳେ କଲେଜ ଯାଉଥିଲି। ଦିନେ ଦେଖିଲି ନାହିଁ ମୁକଲି କୁଆଡେ ଗଲା ତା ପରେ ପୋଷ୍ଟ ସେ ମରିଗଲା ପୋଷ୍ଟର ମାରିଲା କି ରବି ଭାଇ ଚିକେନ ପକୋଡା ସେପଟ ସାଇଟ କୁ ଉଠି ଯାଇଛି। ଏ ଏପଟେ ଦେଇଛି ଏପଟେ ଭଲ ହେଇଛି ପାର୍କିଂ ପାଇଁ ବି।
ଏବେ ବି ହଉଚି ସେଇଠି ମୁଁ କାଇଁ ଦେଖିନହିଁ?
ହଁ ସେଇ ଭିଟୁ ଗଲା ବେଳକୁ ସେଇ ଆଗେ ଆଗରେ ପଡିବ ଭିଟ ଟୁ ଆଗକୁ ପଡିବ ଏଇଟା ପଛରେ ରହିବ ଆଉ।
ଟିକେ ଆଗ ପଛ ହୋଇ ରହିବା ଆଉ।
ହଁ ସବୁବେଳେ ଭିଡ ଦେଖିବୁ। ତାର ମଙ୍ଗଳବାର ବି ଗୁରୁବାର ବି ସ୍ତ୍ରୀ ଲୋକଉଡା ବି ଖାଉଥିବେ ମଙ୍ଗଳବାର ଗୁରୁବାର ସବୁବାର।
ସେମାନେ ବି ଏଠି ଖାଉଛନ୍ତି ଆମେ ଝିଅ ପିଲା ବାହାରିକି ଆ ଇଲାଏସିକି ଗୁରୁବାର ଖାଉନୁ, ଏବା ସ୍ତ୍ରୀ ଲୋକ ହେଇକି ବି ଖାଇଦଉଛି। ହଁ
ହୁଁ ବାହାର ଲୋକରା କଣ ବାରୁଛନ୍ତି ଏତେ ବାହାରୁ ଯୋଉମାନେ କଟକରେ କଣ ବେଶ ସେ ଭଡାଟିଆ ବି ରହୁଛନ୍ତି ନା, ତାଙ୍କର କଣ ଅଛି?
ଗୁରୁବାରେ ଖାଇଦେବେ ମଙ୍ଗଳବାର ଛାଡ।
ଜଣେ ଜଣେ ଖାଉଛନ୍ତି ଗୁରୁବାର ମଙ୍ଗଳବାର ସେ କିଛି ମାନୁନାହାନ୍ତି।
ହଁ
ହଁ ଯାହାକୁ ଯୋଉଟା ଭଲ ଲାଗିଲା ଆମ ଲାଗୁଛି ଠିକ ଲାଗୁଛି ଆମେ ବାରୁଛୁ ସେ ଯାହାକୁ ଠିକ୍ ଲାଗୁନି ସେ ପାରୁନି ଆଉ କଣ ନା
ହଁ ଯାହା ମନ ପସନ୍ଦ ଆଉ।
ହୁଁ ହୁଁ ହୁଁ ଆଉ ଗୋଟେ କୋଉଠି କହିଲେ ମତେ ଚିକେନ ପକୋଡା? ପାଞ୍ଚ ଟଙ୍କା ଲେଖା କୋଉଠି କହିଲୁ ତାର ତ ପକୋଡା ନୁହଁ
କଲେଜ କଲେଜ ଛକ।
ନାଇଁ କଲେଜ ଛକରେ ନାଇଁ ଏଇ ପ୍ରଫେସର ପଡା ହେଲା ତାର ପାଞ୍ଚ ଟଙ୍କା ଲେଖା ମାନେ କଣ କହିଲୁ ପାଞ୍ଚ ଟଙ୍କା ଲେଖା ତାର ଚିକେନ ଚପ୍ ମଟନ ଚପ୍ ଟା ବୋଧେ ଟିକେ ଅଧିକ। ଚିକେନ ଚପ ଦଉଚି ଆଉ ଚିଙ୍ଗୁଡି ବି ଦଉଚି ଚିଙ୍ଗୁଡି ଦଉଚି। ଆଉ ଗୋଟେ କଣ ଦଉଚି କହିଲୁ ସବୁ କରୁଛି ଚିକେନ ଚପ୍ ମଟନ ଚପ୍। ସବୁ କରୁଚି ଅଣ୍ଡା ଚପ୍ ବି କରୁଚି ପାଞ୍ଚ ଟଙ୍କା ଲେଖାରେ।
କୋଉଠି?
ଏ ତୁ ଯାଇଥିବୁ ଦୋଳମୁଣ୍ଡେଇ।
ହୁଁ
ହଁ ଦୋଳମୁଣ୍ଡେଇ ଆଗୁକୁ ଟିକେ ଯୋଉ ଅଛି ବଜ୍ରଗବାଟି ରୋଡ ଦେଖିବ ଏବେ ନୂଆ ରୋଡ ଦିଟା କରିଦେଇନି କି ଇଆଡେ ଗଲେ ଛତ୍ରବଜାର ଇଆଡେ ଗଲେ ସେଇ
ହଁ ହଁ କାମ ହଉଥିଲା ମଝିରେ।
ହଁ ହଁ ସେଇ। ସେଇ ରୋଡରେ ଯିବୁ ଦେଖିଛି ଗୋଟେ ବଡ ଦୁର୍ଗା ହୁଅନ୍ତି। ସେଇଟା କଣ କୋଉ ସାଇ ସେଇଟା। ଖାଲି ଗୋଟେ ମାନେ ଯୋଉ ଏଇ ଦଶରା ବେଳେ ଯୋଉ ମୂର୍ତ୍ତି ହୁଏ ସିଏ ସବୁଠୁ ବଡ ମୂର୍ତ୍ତି କରେ ଦୁର୍ଗାଙ୍କର।
ମାଛ ମାଛ ବଜାର।
ନା ମାଛ ବଜାର ତ ସିଆଡେ ରହିଲାଣି। ମାଛ ବଜାର ଆଡେ ନୁହଁ ଏଇଟା କଣ ମାଳିସାହି ନା କ ହୁଁ କେଜାଣି ନୂଆ ରୋଡ ଯୋଉ ହେଇନି କି ଏପଟ ସେପଟ ଛତ୍ର ବଜାର ଯିବା
ହଁ ହଁ।
ସେଇ ରୋଡରେ ଯୋଉ ପ୍ରଫେସର ପଡା ଗୋଟେ ଅଛି। ସେଇଠି ବନୁଚି ସେ ତ ମୁଁ ଆ ଗେ ଜାଣିଥେଲି ଦଉଥିଲା ପାଞ୍ଚ ଟଙ୍କିଆ ସବୁ ମଟନ ଚପ୍ ଟା ଟିକେ ଅଧିକ କଣ ନା କି ସବୁ ପାଞ୍ଚଟଙ୍କା ନା କଣ ଚିକେନ ଚପ୍ ମଟନ ଚପ୍ ହରିକା। ଆଉ କଣ କରେ କହିଲୁ ସେ ପାଞ୍ଚଟଙ୍କା ଲେଖା ଦିଏ ସାଙ୍ଗେରେ ଦିଏ ଟିକେ କାକୁଡି ହେଲା କାକୁଡି କାକୁଡିରେ ଟିକେ ଜଲଜିରା ହରିୟା ପକେଇ ଦେଇଥିବ। ମାନେ ସମସ୍ତେ କଣ ପକଡା ସହିତ ପିଆଜ ଦିଅନ୍ତିନି କି।
ହଁ।
ସିଏ କାକୁଡି ପିଆଜ ଜଲଜିରା ଟିକେ ଗୋଳେଇ ଦେଇଥବ କେତେ ମସ୍ତ ଲାଗୁ ଥିବକହିଲୁ ତା ସ ଖାଇଆ
ହୁଁ ଖଟା ଟିକେ ରାଗ ଆ ମିଠା
ଆ ଲୋକଙ୍କର ତ ଚାଖେଣା ହେଇଗଲେ ଗଲା ଆଉ।
ହୁଁ। ଲୋକ ବି କିଣିକି ନେଇଯାଉଥିବେ ଚା ମଦ ଫଦ ସବୁ ପିଉଥିବେ ଇଏ ହେରି
ପ୍ରବଳ ଭିଡ।
ସେମା ତ ବହୁତ କିଣ କାଇଁ ନଉଥିବେ।
ସେଇଟି ଦିଟା ଦୋକାନ ଅଛି ହେଲା ମାନେ ଦି ଜଣ କରିଛନ୍ତି ସେଇଠି ପାଞ୍ଚ ଟଙ୍କିଆ ଆଉ।
ହୁଁ।
ପାର୍କିଂ ସୁବିଧା ନାହିଁ ମାନେ ଗାଡି ରାସ୍ ତା ତ ଉପରେ ପୁରା ନା ଗାଁ ଭିତୁରୁକୁ ଯିବା ରୋଡ ଟା ମାନେ ଥୋଇଆ ପାଇଁ ଭାରି ଅସୁବି
। ଆଡେ ଯୋଉ ହଉଥିଲା ଟଙ୍କିକିଆ ସିଙ୍ଗେଡା ଆଳୁଚପ। ହଁ ସେ କରୁଚି ସନ୍ଧ୍ୟାବେଳିଆ କରୁଚି ପାଞ୍ଚ ଚ ଛଅଟାକୁ।
ହଁ ହେଇଟି ମୁଁ ଯୋଉ ଥରେ ଆମେ ଯୋଉ ଯାଇଥିଲେ। କେତେ ଟାଇମ ଲାଗିଲା କହିଲ ଆଣିବାକୁ? ହଁ ଏଡି ଗଡି ସିଙ୍ଗଡା କେମିତି ବେଲୁଛିି ବିକେ।
ସେଇଆ ଯୋଉ ମୁଁ ମାନେ କଲେଜ ଯାଏ ସେଠିକି ନା ମୁଁ ଦେଖ ସେ ଯୌନ ଆମ ହଉଥିଲା ଦିଟା ବେଳେ ଏକ୍ଜାମ ଚାଲିଥିଲା ଆମେ ଆସିଲୁ ଚା ପାଞ୍ଚଟା ବେଳେ ହଉଥିଲା କିନ୍ତୁ ସେ ଫାଷ୍ଟ ଫାଷ୍ଟ ଖୋଥିଲା ଦୋକାନ ସେତେବେଳେ ମାନେ ଥୁଆ ଥୁଇ କରୁଥିଲା କରିନଥିଲା।
ହଁ ସେ କରୁଛି ସଞ୍ଜ ଭିତରେ ବାହାରୁଛି ସେଇ ପାଞ୍ଚଟା ସାଢେ ପାଞ୍ଚ
ହୁଁ ସେ ପାଞ୍ଚଟା ବେଳକୁ ଥୁଆ ଥୁଇ କରୁଛି ସାଢେ ପାଞ୍ଚଟା ଛଟାଲ କରିଦଉଛି ଆଉ।
ଏବେ ବି ଟଙ୍କା ଟେ ନଉଛି?
ହଁ ନହୁଥିବ।
କାଇଁକି ନା ଏବେ ତ ଗ୍ୟାସ ରେଟ ହେଇଗଲାଣି ତେଲ ରେଟ ହେଇଗଲା
କି ବଳେଇଥବ ଦି ଟଙ୍କା ତିନି ଟଙ୍କା ନଉଥିବେ ଦି ବଢି ଥିବ ଟଙ୍କା ଦି ଟଙ୍କା।
ଏଡିକି ଏଡିକି କଣ କଣ କରୁଚି ଯେ ବରା କରୁଚି ପିଆଜି ବି କରୁଚି ଆଉ ସିଙ୍ଗେଡା ବି କରୁଚି। ଆଳୁ ଚପ୍ କରୁଚି?
ମୁଁ ଜାଣିନି ଆଳୁଚପ କରଥିବ ସିଙ୍ଗିଡା ମୁଁ ଦେଖିଛି କରୁଚି।
ସିଙ୍ଗେଡା ମୁଁ ଦେଖିଚି ତାର।
ହ।
ଭଲ ଲାଗୁଚି ଟଙ୍କା ଟା କିଛି ନୁହଁ ହାତକୁ ଏମିତି ଟିକିଟେ ଲାଗୁଛି ଆରେ ଏକା କଥା ଶୁଣୁ। ଏମିତି ଆମେ ପାଞ୍ଚ ଟଙ୍କିଆ ଖାଉଚେ ଟିକେ ବଡ କି ଟ ଙ୍କିଆ ତ ପୁରା ମିନି ମିନି ତା ଭିତରେ ଚଟୁଣୀ ରହୁଛି ନା ନାଇଁ ଜଣା ହିଁ ପଢୁନେଇ।
ହଁ ଆ ଏତ ମେଞ୍ଚାଏ ଚଟଣି ଫଟଣି ସବୁ।
ହଁ ତା ଠୁ ବେଟର କାଇଁ ପା ଟି ଆ ଦେଖ ପାଞ୍ଚ ଟଙ୍କିଆ ଦିଟା ଖାଇଦବୁ ପେଟ ମାନେ ପୁରି ଯିବ କିନ୍ତୁ ଟଙ୍କିକିଆ ତୁ ଦଶ ଟା ଖା ପେଟ ପୁରୀବନେଇ।
ହୁଁ।
ଲାଭ ଥାଇକି ସେ ବେପାର କରୁଥୁବେ ନା ଆଉ କଣ ସେମିତି ବେପାର କରୁଚ
ହଁ ସେଇଆ।
ଏଡିକି ଏଡିକି ମିନି ମିନି ବନଉଛନ୍ତି ଆଉ ଲୋକ ଭାବୁଛନ୍ତି ଯା ହୋଉ ଟଙ୍କା ଟାରେ ଦଉଛି ଖାଇଦବା ଆଉ। ତରକାରୀ ବି ଦଉ ତା ସହିତ ନା।
ହୁଁ ତରକାରୀ ବୋଧେ ଫ୍ରି ଦଉଚି।
ହଁ ଯିଏ ଖାଉଚ କୋଡିଏ ଟଙ୍କାର ସେ କଣ ପୁରା ତରକାରୀ ଖାଇବ ଯାହେଲେ ଟିକେ ପ ଟିକେ ଦେଇଦଉଥିବ ଆଉ ଟିକେ କମେଇ ଦଉଥିବ ସିଆଡୁ ଦି ତିନି ଟଙ୍କା ଦଉଥିବ ଆଉ।
ହଁ।
ଏମିତିଆ ବର୍ଷା ପାଗରେ ଖାଲି ଖାଇବ।
ହୁଁ।
କାଲି ଯୋଉ ବର୍ଷା ହେଲା ସବୁ ଯୋଉ ଯାଇଥିବେ ଦହିବରା ବଲା ତାଙ୍କର ସବୁ ବେପାର ମାନ୍ଦା ହେଇଯାଇଥିବ।
ହୁଁ କାଲି ତ ରାତି ଯାକ କ ବର୍ଷା ହେଇଛି ଟିକେ ବି ଏପନ୍ତ ବନ୍ଦ ହଉନି।
କେହି ଘରୁ ବାହରୁ ନଥିବେ କିଏ କଣ ଖାଇବାକୁ ଯିବ ଦହି ପୁରା ଯୋଉ ସବୁ କରିଥିବେ।
ଆଜି ଯା ହୋଉ ଟିକେ ଛାଡୁଛି ଟିକେ ପ ଉଚି ହଉଚି।
ହୁଁ ହୁଁ ତଥାପି ତ ସକାଳୁ ହଉଥିଲା ଏଇନା ଟିକେ ଛାଡିଲା।
ହଁ ହଁ।
କଣ ହଉଚି ବର୍ଷର କେଜାଣି। ମୁଁ ଆଉ ଦି ତିନି ଦିନି ରହିଗଲେ ଗଲା ଆଜି ଏତେ ହବନି। ୱେଦରରେ ଦେଖୁଥିଲି କାଲି ଦେଖୋଉଥିଲା ନାଇଣ୍ଟି ସେଭେନ୍ ପରଦିନ ଥିଲା ନାଇଣ୍ଟି ନାଇନ୍ ଚାନ୍ସ ଆଜି ଦେଖଉଥିଲା ସିକ୍ଟୀ ସିକ୍ଟୀ ସେଭେନ କି ଫିଫ୍ଟୀ ଫାଇଭ ଏମିତି ଦେଖଉଥିଲା ତ ଆମ ଏରିଆରେ ଆଉ
ହୁଁ।
ଦେଖା ଯାଉ କେତେ କଣ ହଉଚି ବର୍ଷା।
ହୁଁ।
ଭଲ ଲାଗୁଚି ଯେ ହେଲେ ଲୋକମାନେ କାମକୁ ଯାଇପାରୁ ନାହାନ୍ତି ନା।
ହଁ ଘରେ ବସୁଛନ୍ତି ସବୁ ଯାକ।
ହୁଁ ଆଉ ଗୋଟେ କୋଉଠି ମିଳୁଚି କହିଲୁ ଚିକେନ ଛତୁରିଆ। ଏଇ ଷ୍ଟାଡିୟମ ପାଖରେ ହେଲା ଯୋଉ ଷ୍ଟାଡିୟମରେ ଯୋଉ ଫୁଡ କୋଟ ଟା ନାଇଁ କି। ତାନ କଣ କାଳିଆ ଭାଇ ଚିକେନ ଚପ୍ ତାର ଫେମସ୍। ମାନେ ଯେତେବେଳେ ଯିବୁ ତାର ଭିଡ ସିଏ ତ ଆସୁଛି ରା ସନ୍ଧ୍ୟା ବେଳକୁ ପୁରା ଆଉ। ଯେ ତାରେ କେତେବେଳେ ଫାଙ୍କା ପାଇବୁନି ଏ ଯେତେବେଳ ତୁ ଖାଇବା ପାଇଁ ଠିଆ ହବ ବହୁତ ଟାଇମ ଲାଗିଯିବ। ଆଗେ ନୁହଁ ଦଶ ଟଙ୍କା ନଉଥିଲା ଚିକେନ ଚପ୍ ହେଲା।
ହଁ।
ଭଲ ଲାଗେ ଟିକେ ବଡ ସାଇଜ ଚିକେନ ଥାଇ ଚଟଣି ବି ଥାଏ ଆଳୁଲଳ ଚଟୀରେ କଣ ସବୁକେଇ ଥାଏ ହେଲା।
ଓହଁ।
ତାପରେ ଦଶ ଟଙ୍କା ତ ଏବେ ପନ୍ଦର ଟଙ୍କା କରିଥିଲା ଏବେ କେତେ ଟଙ୍କା କରିଛିି କେ ଜାଣି ଆଉ ତ ମୁଁ ଖାଉନି ଏ ଏତେ ଭିଡ଼ ଯେ ଖାଇବାକୁ ଟାଇମ ହଉନି ଆଉ।
ହୁଁ।
ତାଠୁ ବେଟର ସାଇଡ ରେ ଯୋଉ ଅଛି ଚିକେନ ପକୋଡା ତାର ତ ପ୍ରବଳ ଭିଡ। ସିଏ ଦଉଛି ବୋଧେ ପଚାଶ ଟଙ୍କା କୁ କେତେ ପିସ୍ ଦଉଛି ଛଅ ସାତ ଛଅ ପିସ୍ କି ଛଅ ପିସ୍ ଦଉଛି ବୋଧେ ଆଗେ ଚାଳିଶ ଟଙ୍କାଙ୍କୁ ଦଉଥିଲା ଏବେ ପ ଚଷ୍ଟ ଟଙ୍କା କରିଶାଇ
ହଁ ମ ସବୁ ରେଟ୍ ବଢିଲାଣି ଆଉ।
ହଁ ସେମାନେ ବି ବେପାର ତେଲ ରେଟ୍ ବଢିଲା ଗ୍ୟାସ ରେଟ ବଢିଲା ନା।
ହୁଁ ମୋମୋ ବି ତ କରେଇଥିଲା। ମୋମ ବି ତ ମଝିରେ କରିଦେଇଥିଲା ଚାଳିଶ ଟଙ୍କା ହାଫ କରିଦେଇଥିଲା।
ହଁ ନହେଲେ ଜିଏ ତିରିଶ ଟଙ୍କା ନଉଛି ସେ ପାଞ୍ଚ ଟା ଦଉଛି କମେଇ ଦଉଛି।
ହଁ।
ମୋମୋ ଖାଇବ କୁକୁର ମୋମୋ ଖାଇବ ଗୋଟେ ଗୋଟେ ଜାଗାରେ ଭଲ ଲାଗିବ ଗୋଟେ ଗୋଟେ ଜାଗାରେ ଜମା ଭଲ ଲାଗିବାନି।
ମତେ ମୋମର ଯୋଉ ଯାହା ଦବ ମୁଁ ଖାଇଦେବି ଷ୍ଟିମ୍ ହଉ କୁୁରକୁରି ହଉ
ଆଗିବେ ଭାରି ଇଚ୍ଛା ତନ୍ଦୁରି ମୋମ ଖାଇବାକୁ।
ହୁଁ କୋଉଦିନ ଖା ତାହେଲେ।
ଖାଇ ଆଉ ତନ୍ଦୁରୀ ମୋମ ଆଫଗାନୀ ମୋମ। କେତେ ପ୍ରକାର ମୋମ୍ ହଉଛି ଆଉ ଗୋଟେ କଣ ଝୋଲ ମୋ ଅଛି ନା? ତା ଝୋଲ ରେ କେମିତି ମୋମ ଖିଆ ହୁଏ।
ଆରେ ଝୋରମାଆ କଣ କ ଆମ କଷାର ଟାଇପ ର କରୁନେ ସେମିତା ଗୋଟେ ସେ ଚଟଣିୀ ଫଟଣିୀ ପକେଇକି କଶା ସେ ବେଶୀ କୋଉଠି ଝୋଳ ମ?
ଦୋଡ଼ ମୁଁଣ୍ଡେଇ ଫୋଳ ମୁଁଣ୍ଡେଇ
ଦୋଳମୁଣ୍ଡେଇ ନୁହଁ ଏଇଠି କୋଉ ଦେଖଉଥିଲା ସେଇ ଷ୍ଟାର୍ଟିଂ ଆଡେ ନା କଣ ଦେଖ କେଜାଣି ଇଷ୍ଟା ରେ ଛାଡିଥିଲା।
ତାର ଦେଖିନି କେବେ?
ସେଠି ନୁହଁ ସେ ରୋଡ ଦେଖଉଥିଲା ମାନେ ସେଇ ତା ଭିତରେ ନୁହଁ।
ହୁଁ ଆଉ ଗୋଟେ ଏବେ ନୂଆ ଦଉଛି ଷ୍ଟାଡିୟମ ପାଖରେ କଣ ସେଇଟା ଏଇମ ମାନେ ଯୋଉ କୋରିଆ ର ଗୋଟେ କଣ ଖାଇବା ଦଉଛି।
କଣ ଦଉଛି ଆଇସ୍କ୍ରିମ।
ହଁ ସେ ଆଇସ୍କ୍ରିମ ଟା ବୋଧେ ଦଉଛି ନା କଣ ଏମତି ଯଉ ଛେଲିକି ଦଉଥିବ ସେଇଟା ତ ଅଛି ଆଗରୁ। ଆଉ ଗୋଟେ କଣ କାହାର ଗୋଟେ ମାନେ କୋଉ ଦେଶରେ ଖାଇବା